ଉଁ।
ହାଲୋ। ହଁ। ହଁ ଭଲ ଏଇ ତ ଆଇନୁ ଏଇନା କେ ଚଣ୍ଡି ଖୋଲ ସେ ଝିଅ ଗଲା ଭିତରକୁ।
ହଁ।
ହଁ ପରୀକ୍ଷା ଦବାକୁ।
ଆଉ ବାଟରେ କୋଉଠି ଜଳଖିଆ ଖାଇଥିବ?
ନା ନା ଜଳିକିଆ ଖାଇନି ମୁଁ ସିଏ ତ ଖାଉନି ମୁଁ ଯାଇକିନା ଏଇଠି ଠୀକଲା ପରେ ଏଇ ଚଣ୍ଡି ଖୋଲ ରେ ଖାଉଛି ଜଳଖିଆ ଆସିକି ଖାଇଲି କୋଡିଏ ଟଙ୍କାରେ।
ଆଉ ବର୍ଷା ଫର୍ଷା ସିଆଡେ କେମିତି?
ବରସା ତ ହେଇନି କାଲି ତ ସବୁ ତଳା ପକେଇଦେଲେ।
ହଁ।
ଆଉ ତଳି ସବୁ ରାତି ଶାରି ପକଉଛନ୍ତି ଆଉ
ହୁଁ।
ହଁ।
ଆ ଚାଷୀ ତଳା ପକେଇଦେଲେ ଟିକେ ମନ ଖୁସି ରହିବ ଚାଷୀଙ୍କର ଆଉ?
ହୁଁ ଆଜି ବି ବହୁତ୍ ପକଉଛନ୍ତି।
ହଁ ଆଉ ସେଆଡେ ରଜ ବାଟେଇଲ ନା?
ଏପଟେ କିଏ ଟା ଆମେ ତ ରଜ କରିକି ଯାଉଛୁ ନା କରୁଛୁ ଯେ କଣ ଆମେ ରଜ ବାଟ ଆମ ଗାଁ କାଁଇ ହେରା ମଲଦରିଆ କାହିଁ ଯଦି ବାଟ ହେଇନାହାନ୍ତି ମାନ୍ତିରିଆ ତୋର ମାନ୍ତିରି କାହିଁ ଦୋଳି ଫୋଳି କିଛି ନାହିଁ
ହୁଁ।
ଆମ ଗାଁରେ ବି ଦୋଳି ନାହିଁ କେବଳ ପାଟଣ ରେ ଏ ବର୍ଷ ରଜ ବ କାଲି ରଜ ବାଟେଇନାହାନ୍ତି କିନ୍ତୁ ତାଙ୍କ ତ କାଲି କଣ ଶିବ ପାର୍ବତୀଙ୍କର କଣ ବାହାଘର ଥିଲା କାଳେ ଆ ଥିଲା ଯେ ଲୋ କଦ ତାଙ୍କ ଗାଁ ସାରା ମାଇକିନା ସ୍ତ୍ରୀ ଲୋ ହଉ ଝିଅ ପିଲା ଆଉ ନବ
ଇଆଡେ ତ ଶିବ ପର୍ବତୀ ବାହାଘର କଲେ କାଲି
ଆ।
ଏଠି ବି କରିଛନ୍ତି ଶିବ ପାର୍ବତୀ ବାହାଘର ମନ୍ଦିରରେ
ହୁଁ ଆଉ ବହୁତ୍ ପୁରା ଡିଜେ ଫିଜେ ଗୋଟେ ଆସିଥିଲେ ଆଦିବାସୀ ଦଳ କୁଆଳୁ ଆଣିଥିଲି ନା ଚ କରିବା ପାଇଁ
ହୁଁ।
ଆଉ ସିଏ ବି
ଭଲ ମାଉଲୁ ହେଇଥିବେ ଲୋକ ଜମିଥି ବେ
ହୁଁ ପ୍ରବଳ ଲୋକ ଏଠି ବି ହେଇ କରିଥିଲେ ସବୁ ଯିଏ ଯାଇକି ଖାଇ ପାରିବ
ଆଉ ଏଠି ଜାଗାରେ ରଜ ବାଟୁଆ କାଲି ହେଲା
ହଁ ସେ ଓ ଓଡିଆ ଲୋକ ନା ନନ୍ ଓଡିଆ?
ଓଡିଆ ନା।
ମଝିରେ ଚାତ ଦିଟା ଦେଇ ନାଇଁ। ହୁଁ। ଆଁ
ତାପରେ ଆସିକି ଏ ମଙ୍ଗଳାଙ୍କ ମନ୍ଦିର। ପୂଜା ଫୂଜା କରିକି ଆଉ ଭୋଜି। କଲେ ସବୁ ଭୋଜି ଖାଇକି ମନ ଖୁସି କଲେ ରଜ ବାାଟୁଆ ମନେଇଲେ ଆଉ।
ହଁ, ଆଉ ଏ ବିମାନ ଗୋଟେ କା ବିମାନରେ ବସେଇକିନା ବୁଲଉଥିଲେ ତ ମା ସେଠି।
ନା ଏଠି ଦିଟା ପୁଅ ପିଲା ଜଣେ ବର ଜଣେ ବୋଉ।
ହୁଁ।
ତାକୁ ବାଘର କଲେ।
ହୁଁ
ତାକୁ କହୁଛନ୍ତି ଅଣ୍ଡିରା ବିବାହ।
ଉ ହୁଁ।
ଆଉ ପଚାରନି ଯେ ମୁଁ ଏନି ତମର କଣ ଏମିତି ପୁଅଟେ, ଝିଅ ଟେ ଜଣେ କନ୍ୟା, ଜଣେ ବର ହେଲା ବାହାର କଲ, କହିଲା ଆମର ଏ ଟା ପରମ୍ପରା ଅଛି ରଜ ପରେ ଆମେ ବାହାର କନେ ଭଲ। ବର୍ଷା ପାଣି ଦବ ଇନ୍ଦ୍ର ଦେବତା। ତାଙ୍କର ଅଛି ଇଏ ଆତ୍ମବିଶ୍ଵାସ ଆଉ, ଏଇ ଅଞ୍ଚଳରେ ଆଉ।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
କଲା, ଆଇ ଏଠି ତ ସବୁ ତଳା ପକେଇକି ଗଛ ପ୍ରାୟ ହେଇଗଲାଣି, ରଜ ତିନି ଦିନ ଥିଲା ବର୍ଷାଟା ଜୋରରେ ହେଇଗଲା, ତା ବାସିରେ ସବୁ ତଳା ପକେଇ ଦେଇକି ବର୍ତ୍ତମାନେ ଚାଷୀଙ୍କର ମନ ଖୁସି ଆଉ।
ହ ଆମ ଏଟେ ପକଉଛନ୍ତି ହଁ ବହି ୟାଡ ପ ଅନ୍ଧାର କରିଥିଲା।
ୟାଡେ ୟାଡେ ତ ଘୋଡେଇକି ରଖିଛି, ମଝିରେ ଟିକିଏ ଖରା ଦଶ କୋଡିଏ ମିନିଟ ହେଇଥିଲା। ଫେର ଘୋରେଇ ଦେଲାଣି, ପୁଣି ବର୍ଷା ହବ ଅଷାଢ଼ ମାସ ହେଲା ଏଣିକି ବର୍ଷା ହବ।
ହଁ ଅନ୍ଧାର କରିଥିଲା ବର୍ଷା ହେଇଯାଇଛି, ଆମେ ଆଇଲା ବେଳକୁ ମୋ ନିଶା ବାକ ସାରା ବର୍ଷ ଭ ହବ
ହଁ।
ଯା ହଉ ଆମେ, ବର୍ଷ ହେଇନି ହଁ ହଁ। ହୁଁ। ଦେଖିବା। ହଁ ବାରଟା ଳୁ ତ ଫେରିବୁ ମତେ କାଲି ତ ଫେରି ଅଛି ପରୀକ୍ଷା ତାର।
ନାଗେ ନାଗେ ଦିଟା ଅଛି କି?
ହଁ ଆଜି କାଲି।
ହଗେ ନା
ହୁଁ ମୁ କାଲି ଭାବୁଥିଲି ସେଇ ତଳ ମୁଣ୍ଡେ ତଳା ଟା ପକେଇ ଦେଇଥାନ୍ତି ବୋଲି ଆଉ କଣ ଦେଖିବା ମେଘ ପାଣି କଣ ଏମିତି ହଉଚି।
ହଉ।
ପାଞ୍ଚ ପୋଡି ଧାନ ପୋକେ ଦେଇବି ନହେଲେ ସେଠି ନେଇକିନା ସେଇ ହଜାର ପଚଶ ତୋରି ଆଉ କଣ? ନାର ଗଟ
ପାଞ୍ଚ ବୋଡି ଧାନ ହବ ନା?
ହଁ ବି ଲ କେ ତ କିଛି। ସେ ବିଲ କେତେ କି ସେଇ ତିନି ଖଣ୍ଡ। ବିଲ କେତେ ହବ ସେଇ ସାତ ଆଠ ଖଣ୍ଣ୍ଡ ହବନି ତୁ ତ ଯେଟ ହେଇ ମୁଁ ଜାଣିନି ବେଢପତା ମୁଁ। ମୁଁ ଏ ସକାଳ ଧାନ ଆସି କାଲି ପକେଇ ନଥିଲା। ଆଜି। ଉଁ ସକାଳୁ ତ ସାଇକେଲରେ ଗୋଟେ ଲୋଡ କରିଦ ଆଜି ପାଞ୍ଚଟା ଜିଲ୍ଲାରେ ଧାନ। ନେଇକି ଯାଉଥିଲା ମୁଁ ଆଉ ପଚାରନି।
ହଉ ଆଉ। ଆସିଲା ବେଳକୁ ବାଟରେ ହୋଟେଲ ରେ ଖାଇକି ଫେରିବ ଆଉ
ହଁ ବରମାଳ ବି ତାକୁ ଟିକେ ଦେଖିକି କହିଦେଇଥାନ୍ତି।
ଏ ଯ ନହନେ ଟିକେ ଗୁଜ ଫୁଜ ଛାଡୁଛନ୍ତି କଣ ଯ ଟିକେ ଅନେଇ ଶହେ ଟଙ୍କା ଶହେ ପସେ ନିଅନ୍ତା। ଏଇ ସେ ପିଲା ଟାକୁ।
ହଁ ସେଇ ପିଲାଟା ସେଇଠି ବାଇଗଣ ଲଗେଇଛି ତାକୁ କ କହିନି ସେ ଟିକେ ଜଗାାରଖା କରିଦିଅନ୍ତା।
ମୁଁ ଉପର ଓଳି ଇାଆଡୁ ଗନେ ଟ ପାଗ ଟିକେ ନହନେ ଜିବି ଦାଗ ଟିକେ ଆଉ।
ହଁ ଯିବୁ ଉପର ଭଳି ତାକୁ କହିଦେବୁ ଶହେ ଟଙ୍କା ଦେଇଦେବୁ ତ
ହଁ।
ଆ। କାଲି ତାକୁ ନା ତଳା ପକେଇକି ସେ ପଇସା ଦେଇଦନି ସାଙ୍ଗେ ସାଙ୍ଗେ ଦୁଇଶହ ଟଙ୍କା। ଓ।
ଏଇ ଯୋଉ ଜଗା କୁ
ତା ବାପା।
ଓହୋ।
ନେଇଯ ଭଲ ଟ
ଆଉ କହୁଛନ୍ତି ସେମିତି ହବ ବର୍ଷା। ଫେର ତ ଗୋଟେ ନ୍ୟୁଜ୍ କହିଲାଣି ଗଲା ଓଡ଼ିଶାକୁ ହବ ବର୍ଷା।
ହଁ କହିଲୁ ହଁ। ହଁ କହିଲୁ। ହଁ ସେଟା ସେ କୋରାପୁଟ ଫୋରାପୁଟ ଆଡେ ବର୍ଷା ଟା। ଆଗେ ହବ ଆଉ
ହଁ।
ଏଡୁ ହେଲାଣି।
ବହେ ବର୍ଷି ଦେଇକି ଯାଇଛି ଫେରେ ଘୋଡେଇଛି।
ହଁ ବା ଆମ ଆଡେ ହେଉନି। ତ ହ ପାପାଇ ଆସୁ
ଇଆଡେ ଟିକେ ଆଦିବାସୀ ଅଛନ୍ତି ରଜ ଭଲ ମନଉଛି। ଓଡିଆ ଆଦିବାସୀ ଦି ସମ୍ପ୍ରଦାୟର ଲୋକ।
ହଁ। ଏ କ
ନାଁ ମୁଁ ମାଛ ମାଂଶ। ଆ ପିଠା ପଣା ଆଉ ଆଉ ବନ୍ଧୁବାନ୍ଧ ଧବ ଲୁଗା ପଟା ସବୁ ଝିଅଝିଆଣି ଡକା ହକା କରିକି ବହୁତ ଜାକ ଜମକରେ ଇଆଡେ ପାଳନ ହୋଉଚି ରଜ ଆଉ। ରଜ ବାଟୁଆ କରିସାରିଲେଣି ଆଉ ବର୍ଷା ତ ହଉଚି ମନ ଖୁସି ଆଉ।
ହଁ ବର୍ଷା ହେନେ ହେଲା ଆଉ।
ହଁ। ତାପରେ କିଛି ଏରିଆ ଇଆଡେ କେନାଲ ଅଛି।
ହଁ।
ସରକାର ସବୁ କେନାଲ କରିଦେଇଚି।
ଏରା ଆଠ ଦିନି ହେଲା କେନାଲ ବାଲା ସବୁ ପାଣି ମଡେଇକି ଚାଷ କରିକି ତଳା ପକେଇକି ଗଛ ଦେଖି ସାରିଲେଣି। ଗଜେଇକି ସବୁ ତଳା ପକେଇଲେ।
ହାଁ।
ଏ କେନାଲ ପାଣି ମଡେଇକି ଗଜେଇକି ଇଡେ ତଳା ସବୁ ପକେଇଦେଲେଣି ଆଠ ଦିନ ହେଲା ଗଛ ଦେଖିଲେଣି। ପକେଇଲେଣି।
ହଁ ବା।
ଆଉ?
ଆଁ। ହଲୋ ଆଁ। ହଉ ହଉ। ହୋଉ କଟ।